ହଁ ମ୍ୟାଡାମ।
ହଁ ଭଲ ଅଛନ୍ତି।
ହଁ ଭଲ ଅଛି। କଣ କରୁଛନ୍ତି?
କିଛି ନାଇଁ ଏବେ ତ ଖାଇଲି।
କଣ ଖାଇଲେ?
ଏବେ ଚା ଆଉ ଚକୁଳି ଖାଇଲି। ଆଉ ଏବେ ରୋଷେଇ କରିବି ଆଉ ତମେ କଣ ଖାଇଲ?
ମୁଁ ବି ଆଜି ଖାଇଛି ଚା ଚକୁଳି ହାଁ।
ଆଉ।
ହାଁ ହାଁ। ଆପଣଙ୍କର କଥା ଟିକେ କଟୁଚି ବଧେ ନା ନେଟୱାର୍କ ଇଶୁ ଅଛି। ହାଲୋ।
ହାଲୋ।
ହଁ କୁହନ୍ତୁ ମ୍ୟାଡାମ ମୁଁ କହିଲି ଆପଣଙ୍କର କଥା କଟୁଚି।
ହଁ ଟିକେ ଏଠି ହଁ ଏଠି। ସବୁବେଳେ ସେମିତି ହେଇଥାଉଛି ଏବେ ଶୁଭୁଛି।
ହଁ ହଁ ଏବେ ଶୁଭିଲା।
ଆଉ କଣ ଖାଇବା ହେଇଥିଲା ଆଜି କଣ କଣ ବନେଇଥିଲେ? ଚା ଚକୁଳି ନା ଆଉ କିଛି ନୂଆ।
ନାଇ ନାଇ ଚା ହିଁ ଚକୁଳି ଖାଇଥିଲି ଆଉ। ଆଉ କୁହନ୍ତୁ। ରୋଷେଇ ଆଜି କଣ କର ହଁ ଟିକେ ଦେହ ଟିକେ ଭଲ ନାହିଁ। ମତେ ଟିକେ ଉଁ ଥଣ୍ଡା ହେଇଯାଇଛି ମୋ ଦେହରେ ପାଣି ଯାଇନି। ମୁଁ କୌଣସି ପାଣି କାମ ବି କରିପାରେନି।
ଥଣ୍ଡା ଦେହ ଟିକେ।
ହଁ ଥଣ୍ଡା ଦେହ ମୋର ଗ୍ୟାଷ୍ଟ୍ରିକ ପ୍ରୋବ୍ଲେମ ତ ବହୁତ। ଆଉ ଉଁ ହଜମ ହୁଏନି ମୋର କୌଣସି ଖାଦ୍ୟ ଉଁ ଖାଇଲେ ଜଲଦି ହଜମ ହୁଏନି।
ତାହେଲେ ତମେ ଟି କେ ଏମିତି ହାଲକା ହାଲକା ଖାଦ୍ୟ ଖାଅ ନାଇଁ ତ ଟିକେ ଏ ଯୋଉ। ଚାଲିବା ଟା ଟିକେ ବେଶୀ କର।
ମେନ୍ ହଉଛି ଆମ ଯୋ-ଯୋଉ ଜୀବନରେ। ସବୁବେଳେ ସମସ୍ତଙ୍କୁ ୟୋଗା କରିବା କଥା। ଯୋଗା ଏକ୍ସରସାଇଜ ଏଇଗୁଡା କରିବା କଥା ଏଇଗୁଡା ନ କରିବା ଦ୍ଵାରା ହିଁ ଏସବୁ ଜିନିଷ ହଉଚି। କାରଣ ଆମର ଖାଦ୍ୟ ଯୋଉ ଆମେ ଖାଉଛେ। ଯଦି ଭଲ ଭାବରେ ସିଏ ଡାଇଜେସନ ହବନି ହଜମ ହବନି। ସେ କଣ କରେ ନା ପେଟ ଫୁଲେଇକି ରୁହେ। ପେଟ ଫୁଲେଇବ ଛାତି ପେନ୍ ହବ। ଦେହ ବିନ୍ଧା ଆଉ ମୋର ସବୁବେଳେ ସେଇଗୁଡା ହୁଏ। ଛାତି ପେନ୍ ହୁଏ ହାତ ପେନ ହୁଏ ଗୋଡ ପେନ୍ ହୁଏ। ଆଉ ମା ମତେ ଗାଳି କରନ୍ତି ସବୁବେଳେ ତୁ ଟିକେ ଏକ୍ସରସାଇଜ ହେଲେ କରେ ଚାଲା ବୁଲା କରେ। ଆଉ ମୁଁ ତ ଅଳୁସୁଆ ସବୁବେଳେ ହେ।
ସେଇଟା ତମେ ନୁହଁ ସେଇଟା ସବୁ ମାନେ ମୁଁ ବି ଏମିତି କିି ମାନେ ସକାଳୁ ଉଠିକି ଉଁ କରିବା କିଛି। ଯୋଗ କରିବା କି ବ୍ୟାୟାମ କରିବା ସେଇଟା ଆମ ଦେଇ ହୁଏନି।
ହୁଏନି।
ବହୁତ ହିବମାନେ କଣ ଶୀଘ୍ର ଉଠିବା ଟା ବି ହୁଏନି। ସବୁବେଳେ ମାନେ କଣ ବିଳମ୍ବରେ ଉଠିବା। ଖାଇବା ଟା ବି ସବୁବେଳେ ବିଳମ୍ବ କରିବା ଆମର ଯୋଉ ସେଥିପାଇଁ ଆମର ଏ ଯୋଉ ହଉଛି ସବୁଅସୁ ଏଇଟା।
ହଁ ମୋର ବି ସେ ଜିନିଷ ବିଳମ୍ବ ଯୋଗୁରୁ ହିଁ ହଉଛି ମୋର କିଛି ଟାର ଠିକ ସମୟ ନଥାଏ। କେତେବେଳେ ଆଜି ଜଲ୍ଦି ଉଠିଗଲି ଜଲଦି ଖାଇଦେବି କେତେବେଳେ ଲେଟ ଉଠିଲେ ଲେଟ ରେ ଖାଏ। ଗାଧେଇବା ବି ମୋର ସେମିତି ଆଉ ସେଇ ଟାଇମ ଟେବୁଲ କୁ ନେଇକି ଦେହ ଖରାପ ହୁଏ। କରତ।
ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆପଣଙ୍କର?
ହଁ ମୁଁ ତ ଆଜି କଥା ହେଇନି ଆମ ଘର ସହିତ ମୁଁ ଟିକେ ଉଠିଲି ମାନେ ବିଳମ୍ବରେ ବହୁତ ମାନେ ନଅଟା ପରେ ହିଁ ତାପରେ ଭାଇର କାମ ଯିବାର ହେଲା ନା।
ହଁ ହଁ।
ତାର ସେ ସେଥିପାଇଁ ମୁଁ ଜଲଦି ଜ
ହଁ।
ଆ ବା ଭାତ ଵସେଇିବି କିନ୍ତୁ ଭାତ ଟା ପୁରା ତ ମାନେ ଟାଇମ ଲାଗିଯିବ ତାକୁ ହବାକୁ। ସାଙ୍ଗେ ସାଙ୍ଗେ ସେଥିପାଇଁ ଅଟାର ଚକୁଳି ବନେଇକି ତା ଚାହା କରିକି ଟିକେ ଚ ଖାଇବାକୁ।
ହଁ ହଁ ହଁ ଆଉ ଆପଣଙ୍କୁ ମଟନ ଭଲ ଲାଗେ ନା ଭଲ ଲାଗେନି? ଆମିଷ ଖାଆନ୍ତି? ହ୍ୟାଲୋ।
ସେପଟେ ତମେ ପାଣି ପୂଲେ ମାନେ ପାଣି ର ବହୁତ।
ଭଲ ଲାଗେ।
ବହୁତ ଭଲ ଲାଗେ।
ଆଉ କଣ ଭଲ ଲାଗେ ମାଛ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ମାଛ ଜନ୍ମରୁ ଖାଇନି ମୁଁ ଜାଣିନି କିନ୍ତୁ ଆମ ଘରେ କହୁଥିଲେ ଯେତେବେଳେ ମୁଁ ଛୋଟ ହେଇଥିଲି ନାଇଁ କିି ସେରେ କି?
ଓହ ଆଉ ମଟନ କେମିତି କଣ ରୋଷେଇ କରନ୍ତି ଆପ ଆପଣ ଜାଣିଛନ୍ତି ନା କରନ୍ତିନି ମା କରନ୍ତି?
ହାଲୋ।
ହ୍ୟାଲୋ ହଁ କୁହନ୍ତୁ।
ହଁ ମୁଁ କହିଲି ଆମ ଘରେ ଗୋଟେ ଛୋଟବେଳେ ମାନେ ଉ
ହଁ ହଁ।
ମାନେ ସେଇଠି କଣ ଥାଏ କି ପୁଅ ପିଲା ଖାଇପାରିବେ ମାଛ କିନ୍ତୁ ଝିଅ ପିଲା ଯେହେତୁ ଘରର ଯୋଉ ଲକ୍ଷ୍ମୀ ବୋଲି ଆମର ଓଡିଆ ପରମ୍ପରାରେ ନିଆ ହେଇଛି ନା ତ ସେଥିପାଇଁ ଆମ ଘରେ କହିଛନ୍ତି ଯେ ଯଦି ମୁଁ ଆଉ କାହାକୁ ବାହା ହୁଏ, ତ ପର ଆମର କଣ ମୋର ଗୋତ୍ର ବଂଶ ସବୁ ସେଇ ଯାହା ବାହାବି ତା ତା ସହିତ ଜୋଡ଼ି ହେଇଯିବ ନା। ତ ସେତେବେଳେ ମୁଁ ମାଛ ଖାଇପାରିବି କି ଏବେ ନୁହଁ।
। ହଁ ଆଜି କାଲି ତ ବିଜ୍ଞାନ କେତେ ଆଗକୁ ଗଲାଣି ଆଉ ଏଇ ସବୁରେ ଆଉ କି ବିଶ୍ଵାସ କରୁଛି। ।
ଘର ଲୋକଙ୍କ ସେଇଟା ଗୋଟେ ମନ ସେମାନଙ୍କର ଗୋଟେ ଯୋଉ ଭକ୍ତି ସେଇଟା
ହଁ କାହାର କେମିତି। ଚିନ୍ତାଧାରା ଆଉ।ଚିନ୍ତାଧାରା ଅନୁସାରେ ମଣିଷ ତ ତାର ଜୀବନ କୁ ବିତାଏ ।
ତ ଘର ଲୋକର ଗୋଟେ ଭାବନା ଅଛି ଯେ ସେମିତି କରିବାଟା ଇଏ ନୁହଁ ନା ସେ ସେଥିପାଇଁ ମୁଁ
। ଆଜି ଆଉ କଣ କରିବେ ରୋଷେଇ?
ମୁଁ ଭାତ ତ କରିସାରିଲିିନି।ଏବେ ଖାଲି ତଳକୁ ଯିବି ଟିକେ ଆଜି ବଜାର କଣ ବନ୍ଦ ଅଛି ଶେଷ ଗୁରୁବାର ବୋଲି ଏ ମା ସ ର ତଳକୁ ଟିକେ ଯିବି ସେଇ ଆଳୁ ଟିକେ ଆଣିବି। ଟିକେ କାମ ସାରିବି ତଳେ।ଆଉ ଏମ ମୋର ଗୋଟେ ସାଙ୍ଗ ଆସିଛି ଏଠି ମୋର ଯିଏ ବହୁତ ଭଲ ସାଙ୍ଗ। ତାର ଟିକେ ଦେହ ଖରାପ ଅଛି। ସିଏ ଡାକ୍ତରଖାନା ଯାଇଛି। ସିଏ ଆସିବ କି ନାଇ ତାକୁ ପଚାରିବି। ନହେଲେ ଆମ ମୋ ଭାଇ ମୋ ପାଇଁ ରୋଷେଇ କରିବି ଏମିତି କି ଯିବି ଏବେ ଆଳୁ ଫାଳୁ ଜଣିବି, ବଜାର ତ ବନ୍ଦ ଥିବ ଆଜି।
ହଁ- ହଁ।
ମୁଁ ଭାବୁଥିଲି ଖାଲି ଏଠି ଶେଷ ଶନିବାର ଟା ବନ୍ଦ ହୁଏ ବୋଲି, କିନ୍ତୁ ଶେଷ ଗୁରୁବାର ଟା ବନ୍ଦ ରୁହେ ବୋଲି ମୁଁ ଜାଣିନଥିଲି।
ଶେଷୁ ଗୁରୁବାର ହଁ ବନ୍ଦ ହୁଏ। ଶେଷୁ ଗୁରୁବାର କିଛି ଗୋଟେ ମାର୍କେଟ ବି ପଡେ। ବଜାର ଲଟା ସବୁ ଭିନ୍ନ ଭିନ୍ନ ପ୍ରକାର ସାମଗ୍ରୀ ଗୁଡାକ ଆସେ
ହଁ- ହଁ।
ଆପଣ କେବେ ଯାଇଛନ୍ତି? ଆମର ପୁସ୍ତକ ମେଳା କେ ବି ଯାଇଛନ୍ତି ବୁଲିବାକୁ?
ସେଇଟା ମୁଁ ସବୁ ବର୍ଷ ଯାଏ, ଏ ବର୍ଷ ମୁଁ ଟିକେ ବୋଧେ ଯାଇପାରିନଥିଲି। ଗାଁ କୁ ଯାଇଥିଲି ସେଥିପାଇଁ। ଯାଏ ମୁଁ ଯେହେତୁ ମୋର କଣ କି ମୋର କଣ ସବୁଠୁ ଇଏ ହଉଛି ମୋର ଓଡିଆ ନା ମୁଁ ଓଡିଆ କରିଛି ଯେହେତୁ ମୋର ପ୍ଲସଥ୍ରୀ ବି କରି ସ୍ନାତକ କରିଛି ସ୍ନାତକ ଥର କରିଛି ତ ସେଥିପାଇଁ ମତେ ଦରକାର ବହିଗୁ୍ରା ମୁଁ ଯାଏ। ମୁଁ ଯାଏ ସେଇଠୁ ନେଇକି ଆସେ।
ହୁଁ ହୁଁ ହୁଁ। ମତେ ବି ଭଲ ଲାଗେ ଆମର ଯୋଉ ପଡେ ପୁସ୍ତକ ମେଳା ଟା। ବହି ଗୁଡାକ ଦେଖିବାକୁ ବି ଭଲ ଲାଗେ, ପଢିବାକୁ ବି ଭଲ ଲାଗେ।
ହଁ ତମେ ନା ସେ ଗପ ବହି ଗୁରା ଆଣିବ ହେଲା ପୁରା ଇନଟ୍ରେଷ୍ଟିଙ୍ଗ ମାନେ ଏମିତି ଥିବ ଗପ ଗୁଡା ଯେମିତି ତମକୁ ଲାଗିବ କି ଏବେ ସରିଯିବ ଏ ଗପ। ପୁଣି ଆଉ କିଛି ଥିବ ଏମିତି କିଛି ଯୋଉଟା କି ତମକୁ ରହସ୍ୟମୟ ତମକୁ ଆହୁରି ପଢିବାକୁ ଇଚ୍ଛା ହବ। ଯେମିତି ଆମେ ଗୋଟେ ସିନେମା ଦେଖୁ ଖୁଚେ ମଝିରେ ଆସେ ନା ଟିକେ ହଁ ଆଗକୁ ଆଉ କଣ ହବ ସେ ଯୋଉ ପୁରା ଯୋଉ ଥାଏ ନା ଆମକୁ ଉତ୍ସାହ ଲାଗେ ପୁରା। ତ ସେମିତି ସେ ବହି ଗୁରା ପଢ଼ିଥିଲେ ସେମିତି ଲାଗେ।
ହୁଁ ନାଇଁ ମୁଁ ତ ଯାଏ ମୁଁ ସବୁ ବର୍ଷ ଯାଏ ବୁଲିବାକୁ ମତେ ଭଲ ଲାଗେ ବୁଲିବା ପାଇଁ। ଆଉ ଅଲଗା ଅଲଗା ପ୍ରକାର ସବୁ ଜିନିଷ ଆସିଥାଏ। ମତେ ଦେଖିବାକୁ ବି ଭଲ ଲାଗେ। ମତେ ସେ ଦୋଳି ଗୁଡାକ ବି ଯୋଉ ଆସେ
ଏ ଯୋଉ ଉପନ୍ୟାସ ହଉ କି ଗପଗୁୁରା ଯୋଉ ହଉ ଯୋଉରା ଥାଏ ଏମିତି କଣ କହିଲ ମାନେ ସବୁତିକ ସବୁତିକ ଗପର ସବୁ ସରିଲା ବେଳକୁ ଯୋଉ ଲାଷ୍ଟ ଦିଟା ମାନେ ଶେଷ ଦୁଇଟା ଯୋଉ ଥାଏ ଯୋଉ ଆମର ଇଏ ପୃଷ୍ଟା, ସେଇଥିରେ ଥାଏ ନା ସବୁ ତିକ ତାର ଲୁଚି ରହିଥିବ ରହସ୍ୟ। କିନ୍ତୁ ଲାଷ୍ଟ ମାନେ ଯୋଉ ଶେଷ ସମୟରେ ଆମେ ମାନେ ଆମ ପାଖକୁ ଗୋଟେ ଛାଡି ଦେଇ ଥାଉଛନ୍ତି ଲେଖକ ଯେ ତମେ କଣ ବୁଝିଲ। ଏଠି ସରିଗଲା ସେଠି ସେମାନେ ବାହା ହେଇଗଲେ ତାପରେ କଣ ହବ ଆମେ ସେଟା ଭାବିବା। ମାନେ ଅଧା ଆମକୁ ସବୁବେଳେ ଦୁନିଆରେ ଥାଉଛି ଯେ ୟା ପରେ କଣ ହେଇଥିବ?
ହୁଁ ହୁଁ ହୁଁ। ମତେ ବି ଭଲ ଲାଗେ, ମୁଁ ସେଇ ଯୋଗୁ ମୁଁ ଆଣିକି ରଖେ ଦି ତିନିଟା ବୁକ୍ ଆଣିକି ରଖିଥିଲି ମୁଁ ପ ପଢିବାକୁ ସମୟ ବେଳେ ବେଳେ ମିଳେନି ପଢା ସ ନିଜର ପଢା ଥାଏ ଯେତେବେଳେ ମତେ ଟିକେ ଟାଇମ ମିଳେ, ଖାଲି ଟାଇମ ମିଳେ ମୁଁ ବସିକି ଟିକେ ପଢେ ମତେ ଭଲ ଲାଗେ।
ହଁ। ହଁ ନାଇଁ ଯେତେବେଳେ ତମକୁ ଟାଇମ ମିଳିବ ମତେ କହିବ, ମୁଁ ତମକୁ ଏ ଯୋଉ ତାର ଦେବି ତାର ବହି ଗୁରା ଦେବି ପଠେଇ ଦେବି ତମେ ପଢିବ।
ହଉ ସେଇଠି ଦୋଳି ଗୁଡାକ ବି ଯୋଉ ଆସେ, ମତେ ସେଇଗୁଡାକୁ ବି ଯିବାକୁ ଭଲ ଲାଗେ, ଆପଣ ଯାଇଛନ୍ତି? ଏଥର ତ ପଡିଥିଲା ଆପଣ ଯାଇଛନ୍ତି କି ନାହିଁ?
ଏଇ ଯୋଉ ଠାକୁରାଣୀ ଯେତେବେଳେ ହେଲା ଗଲେ କି ବୁଲିଆକୁ?
ହଁ- ହଁ ଯାଇଥିଲି। ଠାକୁରାଣୀ ଯାତ୍ରାକୁ ଯାଇଥିଲି। ହାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆଉ କଣ? ରାମଦୋଳିରେ କଣ ବସିଥିଲେ?
ନା ମୁଁ କୋଉଥିରେ ବସିନି। ମୁଁ ଯାଇଥିଲି ମତେ ଭଲ ଲାଗେ, କିନ୍ତୁ ଏଥର ଟିକେ ଦେହ ଭଲ ନଥିଲା ମତେ ଟିକେ ଡର ଲାଗିଲା କାଳେ ମୁଣ୍ଡ ଫୁଣ୍ଡ ବୁ ବୁଲେଇବ। ଆଉ ସେଇ ଯୋଗୁ ମୁଁ ଆଉ ବସିନି, ଖାଲି ବୁଲାବୁଲି କରିକି ଟିକେ ପଳେଇ ଆସିଲି ଆଉ।
ହଁ ରାମ ଦୋଳିରେ ବ
ହଁ। ହ୍ୟାଲୋ। ହ୍ୟାଲୋ।